ହାଲୋ।
ହଁ।
ହଁ।
କଣ କରୁଛ?
ରୋଷେଇ ସାରିକି ଆସିକି ଏଇଠି ଟିକେ ଗଡୁଛି ଆଉ।
ହଁ ହଉଛି କି ତମ ଆଡେ?
ଆଁ।
ତମ ଆଡେ ବର୍ଷା ହଉଛି?
ବର୍ଷା ତ ଢାଳୁଛି ଆଜି ତ ବର୍ଷା ପାଇଁ ନେଟୱାର୍କ ପାଉନି।
ନା ପା ନେଟୱାର୍କ ନାହିଁ ତା ଯୋଗୁ କିଛି କରିହଉନି ଆ ଫୋନ୍ କୁଆଡେ କରିହଉନି କି କାହା ସହିତ କଥା ହେଇ ହଉନି କିଛି ହଉନି।
ହଁ ଲାଇନ ବି ରହୁନି?
ନାଇଁ ଆମର ତ ଯାଇଛି ସନ୍ଧ୍ୟା ବେଳୁ ଲାଇନ ଯେ ଯାଇଛି ଯାଇଛି ଯାଇଛି ଏପର୍ଯ୍ୟନ୍ତ ଆସିନି ଆଉ।
ହଁ ହଁ। ଆଁ ଚାଷ ବାସ ତମର ଅଛି ବିଲ?
ହଁ ହଁ ବିଲ ଅଛି ଆମର।
ହଁ ହଁ ଚାଷ ତଳା ଫଳା ପକେଇଛ?
ଝଡି ପଡିିଛି ହଁ ତଳି ପଡିଛି ଯେ ସବୁ ବୁଡିିକିନା ପାଣିରେ ଅଛି। ବର୍ଷା ତ ହଉଛି ପାଣି ବିଲ କାଟିକିନା ପାଣି ମଡ଼ା ଘାଇଯାଇଛି ଛଡା ହେଇଛି ଆଉ ନହେଲେ ତଳି ପଚିଯିବ।
ପଚି ଯିବନି କି ତଳି ସବୁ ହଁ ପଚିଯିବ ଏଇ ଆମର ତ ଏଠି ଯେତେ ପାଣି ହେବା ଆମ କୂଅ ମୋବାଇଲରେ ଫଟୋ ଉଠେଇକି ଆଣିକି ଷ୍ଟାଟସ ପକେଇଛି ଯେ ଯେତେ ପାଣି ଲ ମା ସେ ରାସ୍ତାରେ ଆମେ ସିନା କୁଆଡେ ବାହାରିକି ଯାଇନୁ ବୋଲି ହେଲା ତାପରେ ନଈ ପାଣି ସିଏ
ଇଆଡେ ଗୋଟେ ଅଛି ନାଳ ଯେ ବଢିଯାଇଛି।
ହଁ।
ବିଲ ଯୋଉ ଯେତେ ସବୁ ଏଇ ନାଳ ପାଖରେ ଯୋଉ ବିଲରାକ ଆ ସବୁ ବଢି ହେଇଛି ଯେ ତଳି ତଡି ନେଇଛି। ତଳି ଯୋଉ ସବୁ ଟିକେ ଟିକେ ହେଇକି ସବୁ ତଡି ନେଇଛି।
ହଁ।
ଧାନ ଚାଷ ହଉଛି ମୁଁ ଗ ହଉଛି କୋଳଥ ହଉଛି ଏପଟେ କରୁଛନ୍ତି ଆମର ଖାଲି ଧାନ ଆମର କ ଆମର ବିଲ ଅଛି ହେଲେ ଯୋଉ କଣ କହିଲ ଭାଗୁଆକୁ ଦିଆହେଇଛି ଇଏ ଏକୁଟିଆ ତ ଏରା କ କାମ କରି ଯାଉଛନ୍ତି ଆଡେ ଧାନ ଯଦି ଚାଷ କରିବେ ଏପଟ କଲେ ସେପଟ କରିପାରିବେନି ସେପଟ କଲେ ଏପଟ କରିପାରିବେନି ଏମିତି ହେ ହଇରାଣ ହେବେ କରୁଛନ୍ତି ଲୋକ କିନ୍ତୁ ଆମର ଟିକେ କି ସ୍ତୀ ବାଡି କରିଦେଇଛୁ ତ ଲୋନ୍ ବାଡି ରା।
ହଁ।
ହେରା ସୁଝା ସୁଝି କଲାବେଳକୁ ଯ ସେ ବିଲ କାମରେ ନାଗିବେ ଆଉ, ମାସକୁ ଯଉ ବାର ତେର ହଜାର ସୁଝୁଛୁ। ସୁଜିବୁ କେମିତି? ସେଇଥିପାଇଁ ଚାଷ କରୁନାହାନ୍ତି, ଭାଗୁଆକୁ ଦିଆ ହେଇଯାଇଛି ଆଉ ଦେଢ ମାଣ ବିଲ ଆମର।
ଆମର ବି ସେଇ, ସେଇ ବି ଆମର ସେମିତି ଧ ଉ ଯା ଧାନ ଅଛି ସେ ଦିଆ ହେଇଛି। ଆଉ ନିଜେ କରୁନାହାନ୍ତି, ଇଆଡେ ବିଜନେସ କୁ ସମ୍ଭାଳିବେ ନା ଯିବେ ହଉଛି।
ଏକୁଟିଆ ମଣିଷ ହେଲେ କଣ କରିବ?
ହଁ ଆ ସେଇଥିପାଇଁ ଅସିଧା ଆମର ଆଉ ବିରି, କୋଳଥ ଫୋଳଥ ହୁଏନି, ଆମ ବାପର କିନ୍ତୁ ବିରି, କୋଳଥ, ସେଇ ଯୋଉ ବାଦାମ ସବୁ ଅମଳ ହଉଥିଲା, ଆଉ ବି କରୁନାହାନ୍ତି ଆ ବା ତାଙ୍କ ସେ ଥରେ ପଡିଲା ଦିନରୁ ଆଉ ସେ ଆଉ ସେଇଟା ହଉଛି ଚାଷ ବାସ ଛାଡିଦେଲେ। କରିଦେଲେ, ଏମାନେ ଏ ପିଲାମାନେ କରୁନାହାନ୍ତି ଆଉ
ଆ କରୁନାହାନ୍ତି ତାଙ୍କର
ଆଜିକାଲି ପିଲା କୋଉ କରିବା ପାଇଁ ରାଜି ହଉଛି।
ନା ତାଙ୍କ ତାଙ୍କ କଥା ତାଙ୍କର ବୁଝୁଛନ୍ତି ଆଉ ଏ ଚାଷ ବାସ କଥା ତାକୁ କିଏ ବୁଝୁଛି? ଆ ଏୟା।
ହେଲେ ସମସ୍ତେ ସମାନ କି ଆଁ କିଏ କାହା ମନ କଣ ସମସ୍ତେ ଭାବିବେ କି ଆଉ ନାହିଁ ଆମେ ଏଇ ଜିନିଷ ଟା କଲେ ଭଲ ହବ କି, ସେଇ ଜିନିଷ ଟା କଲେ ଭଲ ହବ?
ହଁ ଅଁ
ସେମାନେ ଆଜିକାଲି ପିଲା କଣ ଚାହୁଁଛନ୍ତି ପାଠ ଦି ଅକ୍ଷର ପଢ଼ିକି ରୋଜଗାର କର
ହଁ, ହଁ।
କଣ କରିବ ଆଉ ଚାଷ ବାସରେ ଆଜିକାଲି ପିଲା ଆଉ ପଶୁଛନ୍ତି, ଆଗ କାଳରେ ପଶୁଥିଲେ ଚାଷ ସବୁ
ହଁ ଚାଷବାସ ନା ଆମର ସବୁ ବାଦାମ ବହୁତୁ ଅମଳ ହୁଏ। ବିରି, କୋଳଥ ସବୁ ହୁଏ ଆଉ ଧାନ ବି ହୁଏ। ଧାନ ଆମର ବି ଏ ସେ ଯଉ କନ୍ତି ଅନ୍ୟ ଲୋକଙ୍କର ବି କରୁଥିଲେ। ସିଏ ଆଉ ଏବେ କୁ ତ ପାରୁନାହାନ୍ତି ଆଉ କରିବେ କଣ? ଆ ତାପରେ ବାଡି ଯୋଉ ଥିଲା, ବାଡି ନାହିଁ, ଘର ଫର କରିଦେଇଛନ୍ତି। ଆଉ ଘର ଫର କରିଦେଲା ବେଳକୁ, ଆଉ ବାହା ସାହା ହେଲେ ଘର ଫର କରିଦେଲେ ଆଉ ବାଡି ତ ନାହିଁ ଆଉ କୋଉଠି ରଖିବେ।
ଖ ମେନ୍ ହଉଛି ଖଳା, ଖଳା କରିବା ପାଇଁ ସୁବିଧା ନଥିଲେ କଣ କରିବୁ?
ଖଳା ତ ନଥିଲା ଧାନ କୋଉଠି ଆଣିକି ରଖିବେ, ଧାନ ହଉ ବାଦାମ ହଉ କି ବିରି ହଉ ସବୁ ତାକୁ ପୁଣି ବିରିକି ଓପାଡିକି ଆଣିକି ଖଳାରେ ପକେଇଲେ ସିନା, ତାକୁ ବେଙ୍ଗଳା କଲେ ସିନା ବିରି ବାହାରିବ।
ଆଉ କଣ ମନକୁ ବିିରି ବାହାରିବ କି? ଆଉ ସିନା ବାଦାମଗୁରା ଆଣିବୁ ତୁ ଛଡେଇ ଦବୁ ବାଦାମକୁ ଘରେ ରଖିଦବୁ। ତଥାପି ଆଉ ଖ-ଖ-ଖରାରେ ଦବୁ ମାନେ, ବାଦମଗୁରା କଞ୍ଚା ବାଦମଳା ଖରା ଦବୁ ନା ନାଇଁ?
ହଁ ଅଁ
ଆଉ କଞ୍ଚା ବାଦାମକୁ ଖରାରେ ନ ଦେଲେ ହେରା ପଚିଯିବନି କି? ଆ ସେୟା ଆଉ
ନା ଆମର ଏପଟରେ ବାଦାମ ଚାଷ କରୁନାହାନ୍ତି। ଧାନ, ମୁଗ, କୋଳଥ, ସୋରିଷ ଆ ଏଇରା ସବୁ କରୁଛନ୍ତି।
ହଁ ଆଉ ମାଣ୍ଡିଆ ଫାଣ୍ଡିଆ କରାହଉଛି ନା ନାଇଁ?
ନାଇଁ ଗହମ କରୁଛନ୍ତି, ମକା ଚାଷ କରୁଛନ୍ତି। ମାଣ୍ଡିଆ କେବେ କାଇଁ ମୁଁ ଜାଣିନି, କରିବା ଏପଟରେ। ମାଟି ନେଇକିନା କା କାଳେ ମାଣ୍ଡିଆଟା ହଉନ
ଆମ ସେ ସେଇ ଏ ଯୋଉ କଅନ୍ତି, ଖେସାରୀ ବି ସେ ପାଖରେ ଚାଷ କରାଯାଏ ନା କଣ?
ହଁ- ହଁ।
ଖେସାରୀ ଡାଲି ବା କରନ୍ତି ସେ ପାଖେରେ, ମୁଁ ଯାଇଥିଲି ଯୋଉ ଥରେ।
ହୁଁ।
ଥିଲି ଯେ ସେ ହଉଛି ଖେସାରି ଡାଲି କରିଥିଲେ।
ହଁ।
ଖେସାରୀ ଡାଲି, ଖେସାରୀ, ମୁଗ ହେରିକା କରନ୍ତି।
ହଁ।
ଆଉ ସେଇ ଆମର ଗୋଟେ ମୋର ହଁ-ହଁ ଆମ ସେଇ ସେପାଖ ସାଇଟରେ ଆମର ଆମ ଖୁଡିଙ୍କ ବାପଘର ସେଇଆଡେ।
ହୁଁ - ହୁଁ।
ଖୁଡିଙ୍କ ବାପ ଘର ସିଆଡେ ଯାଇଥିଲୁ ଯେ, ତାଙ୍କର ଖେସାରୀ ଡାଲି କରିଥିଲେ। ସିଏ ସେ ଖେସାରୀ ଚାଷ କରନ୍ତି ତାଙ୍କର।
ହୁଁ- ହୁଁ।
ହଁ। ହଁ - ଆଁ।
ତମର ବିଲବାଡି କେତେ କଣ?
ନା ବିଲ ବାଡ଼ି ତ, ଲୋକ ତ ସେ ସେମିତି ଆମର ବଖରା ଦେଇ ଦେଇଛୁ। ତାଙ୍କର ଯାହା ଯେମିତି ଅଳ୍ପ କିଛି ଦଉଛୁ ସେ ଆଗରୁ ଧାନ ଉଁସା ଉଁସି ହଉଥିଲା। ଆଉ ଏ, ଆଉ ଏତେ ଧାନ ତମ ଶାଶୂ କଣ କହୁଥିଲେ? ଆ ଏଇତ ରାସନ ଚାଉଳ ଯାହା ମିଳୁଛି, ସେ ଆଉ ଯେତିକି ଧାନ ସିଏ ଆମେ କିଛି ଦଉନୁ ଖତ, ସାର କିଛି ଦଉନୁ। ତାଙ୍କର ଯେତିକି ଧାନ ଦଉଛନ୍ତି, ଦଉଛନ୍ତି। ଏଇ ଅରୁୁଆ ଚାଉଳ, ଅରୁୁଆ ଭାତ ଚାଉଳ ଗଣ୍ଡେ ମିଳୁଛି ଆଉ।
ହୁଁ-ହୁଁ।
ଆଉ ଧାନ ଏମିତି, ନାଇଁ ତ ଜାଗା ତ ମେନ୍ ନାଇଁ, କିଏ ଉପରକୁ ଟେକିକି ନବ ଇଏ କରିବ। ଏତେ କଥା କିଏ କରୁଛି? ଉପୁରୁକୁ ସିନା ଧାନକୁ ନେଇଯିବୁ, ଯୋଉ ଘଣ୍ଟା ନଉଟା କଲା ବେଳକୁ ସିଏ କଷ୍ଟ।
ହୁଁ।
ଆଉ ଏଇଆ ଆଉ, ଆମର ତ ଆଉ ସେ ଆଉ ଚାଷ ବାସ କରୁନାହାନ୍ତି? ଆଉ ବିଜନେସ ସମ୍ଭାଳିଲେ, ଆଉ ଚାଷବାସ କିଏ କରୁଚି। ସେ ନେଇଛନ୍ତି ବଖଳା ଯିଏ ନଉଛନ୍ତି, ଯାହା ଦଉଛନ୍ତି ଦଉଛନ୍ତି ଆଉ।
ଉଁ- ହୁଁ।
ଆଉ ରୋଷଇ ହେଲାଣି ନା ହେଇନି?
ରୋଷେଇ ହଁ ସଇଲାଣି। ରୋଷେଇ କଣ ଭାତ ହେଇଛି, ଆଜି ରୁଟି କରିନି। କରିବି ବୋଲି କହୁଥିଲି, ସେ କହିଲେ ନାଇଁ ଭାତ ଯୋଡିଏ ଖାଇଦବା। ଡାଲମା ହେଇକି, ଆଉ ଦିନରେ ଚିକେନ କରିଥିଲି ଟିକେ ଅଛି। ଆମର ତିନି ଜଣ ମଣିଷ, ଅଧ କିଲେ ଚିକେନ ଆଣିଲେ ଦି ଟାଇମ ହଉଛି।
ହଁ- ହଁ ହବନି କି, ସେ ସିଏ ଛୁଆ ଲୋକ କେତେ ଖାଇବ ଯେ?
ହଁ। ଏବେ ମୁଁ ଟିକେ ଚି କେନ୍ ଖାଏ ଚିକେନ ଫିକେନ ବେଶି ଖାଏନି, ମାନେ କଣ କଇଲ ଆଇଁଷ ଏତେ ମାଛ ଛୁଇଁ ଭଜା ହେଲେ ଟିକେ ଦିଖଣ୍ଡ ଉଁ ଖାଇବି କିନ୍ତୁ, ଚିକେନ ଦି ଖଣ୍ଡରୁ ଅଧିକ ଖାଇପାରେନି।
ଆ ହାଁ।
ଆଉ, ଚିକେନଟା ଯଦି ହା ମାନେ କଣ କହିଲ, ଯୋଉ କଟା ଜିନିଷଟା କତା ହେଇ ଥିବ ତାହେଲେ ଖାଇବିନି, ଆଉ ଯଦି ତାର ଟିକେ ହାଡ଼ ଇଏ ହେଇଥିବ ତାହେଲେ ଖାଇବି।
ହଁ।
ନାଇଁ ଆମର ଚିକେନା ଆଣିଲେ ହା ତାକୁ କହିବେ ଦୋକାନି କି କହିବେ କହିବେ ସେ ଆମର କତା ଦବୁ ଯଦି ଦେ ନା ନାଇଁ-ନାଇଁ ତୁ କତା ଦେନି ସିଏ ଖାଇବନି ଏଇନେ ନେଲେ ସିଏ ଫୋପାଡିବ ସବୁ।
ଅ ହଁ।
ସେଇଥିପାଇଁ ସେ ଦୋକାନୀ ଜାଣିଛି
ନା ଆମର ବି ସେଇଆ ସେଇ ଆମ ଝିଅ ବି ସେଇୟା ହଉଛି, ଜମାରୁ ହଉଛି ଖାଏନି। ସେଇ-ସେଇ-ସେଇ, ସେଇଟାକୁ-ସେଇଟାକୁ ଜମା ରଖ୍
ପକୋଡା ଯଦି ପୋକୋଡା କରିବ ଖାଇ ହେଇଯିବ, କିନ୍ତୁ ତକାରୀ କଲେ ଖାଇହବନି।
ନା।
ଚିକେନ ପକୋଡା କରିଦେଲେ, ତମେ ମ ଅଧ କିଲେ କଣ କେଜିଏ ଅଧ କିଲେ ଜାଗାରେ କେଜିଏ ଖାଇଦବ।
ହଁ ଆଉ, ଖାଇଆ
ସେଟା ଅ ସେ ସେଟା ତ ପକୋଡା କଲେ, ତ ଛୁଆ ତ ବୋହିକି ନେଇକି ଖାଇଦେବେ ଆଉ।
ଗଲାବେଳକୁ ଛାଣ ଛାଣୁଥିବ ହାଡେ ସେ କଡେଇରୁ କାଢି ନଥିବ, ସେଆଡେ ଖାଲି ହେଇସାରିଥିବ।
ହଁ।
ଆଉ ନହେଲେ ସେଇ ତକାରୀ ପତ୍ର ହେଲା ଆମର ଏଇ ଆଣିଲେ ଚିକେନ ଯଦି କ କଁ କଇବେ ମୁଁ କୁଏ ଆଣିବ ଖାଲି ଯଦି କତା ଯଦି ଆଣିବ ତାହେଲେ ହେରା ପକୋଡା କରିଦବା ହେରା ତରକାରୀ କରିହବନି ହେଇ ଯୋଗୁ ସିଏ ଆଣନ୍ତି ତ କାରୀ ପାଇଁ ଆଣନ୍ତି ଅଲଗା ଆଉ ଉଁ ପକୋଡା ପାଇଁ ଆଣନ୍ତି ଅଲଗା।
ହଁ ହଁ ଆ ସେଇ ମୁଁ ଆମର ବି ସେଇ ଯୋଉ କହନ୍ତି ଏ ସିଏ ଆଣନ୍ତି ତ ଏକାଠି କରଦିଏ ଆଁ ହଁ ଯିଏ ଯାହା ଖାଇବେ ଆଉ।
ହୁଁ ହୁଁ।
ଆ ଉ
ଚିକେନ୍ ପକୋଡ଼ା କଣ?
ମୁଁ ରବାରେ ଆଇଁଷ ଖାଏନି ଖାଏନି ସେଇ ଆଣିଥିଲେ ଆମର ଚୁଙ୍ଗୁଡି ଆଣିଥିଲେ, ଚୁଙ୍ଗୁଡି କରିଦେଲେ ତାଙ୍କର ବାପ ଛୁଆ ଖାଇଥିଲେ ଆଉ।
ହୁଁ ହୁଁ ତମେ କଣ, ସଣ୍ଡେ ଦିନ କଣ ପାଇଁ ଖାଅନି?
ନା ଏ ସଣ୍ଡେ ଯେ ଖାଏନି, ମତେ ଜଣେ ମନା କରିଦେଲା ବୋଲି ଖାଉନି।
ଓହୋ! ମାନେ ତମେ ଖାଲି ବୁଧବାର କୁ ଶୁକ୍ରବାର ଖାଉଥିବ ନାଇଁ?
ହଁ, ବୁଧବାର, ଶୁକ୍ରବାର ସେଥିରେ ପୁଣି ଅମାବାସ୍ୟା, ସଂକ୍ରାନ୍ତି ପୂର୍ଣ୍ଣମୀ, ଏକାଦଶୀ, ଚତୁର୍ଦଶୀ, ସେଇଟା ପଡିଲେ ବି ଖାଇବୁନୁ।
ହଁ।
ଆଉ ସେଇଥିପାଇଁ ସେ ଏ ଖାଇଦେଲେ ସେ ନା ଅ କରିଥିଲି, ଏ କୋଳଥ ଡାଲି କରିଥିଲି। ଉଁ କଖାରୁ ତାକୁ ରାଇ କରିଥିନି, ଆଳୁ ଭର୍ତା କରିଥିଲି ଅଣ୍ଡାର ସେ ଖାଇଥିନି ଏବେ ଅଣ୍ଡା ଉଁ ସେଟା ଯୋଉ ଆମ୍ଲେଟ ତାକୁ କରିଥିନି ଆଉ ଚୁଙ୍ଗୁଡି ମାଛ ତାକୁ ଭାଜିଦେନି ଆଉ ତରକାରୀ କରିପାଇଲି ନାଇଁ ମୁଁ କହିଲି ମୁଁ ଆଉ କରିପାରିବି ନାଇଁ ସେ ଚୁଙ୍ଗୁଡି ମାଛ ଭଜା ଖାଇଦିଅନ୍ତୁ।
ହୁଁ।
ଝୋଳ ତରକାରୀ ହେଇଛି ଆଉ କିଏ କରୁଛି? ଆମ୍ବ ଥିଲା ଆଉ ଖାଇଲି ଆଉ।
ଏଇନେ ସୁଜି କାକରା କୁ ଆଉ ରୁଟି ଫୁଟି ନାହିଁ ରୁଟି ରାତିରେ ନାଇ।
ନା ରୁଟି ରାତିରେ ସବୁଦିନେ ହୁଏ ତରକାରୀ ଗୁଡା ବି ଅଛି ଏଇ କଖାରୁ ତରକାରୀ। ଆ ସୁଜି ପିଠା ତ କରିଥିଲି ଆଉ ଏଇ ଛୁଆ ତାଙ୍କର ବୋହିକି ଦିଦିଟା ଖାଇଦେବେ ସରିଲା ଆଉ କିଏ ତରକାରୀ
କୋଉଥରକୁ ମନ ହବ ନା କଣ?
ନା ଆଉ ଖାଇବେନି ସେ ଯାହା ହେଇକିନା ବୁଲିକି ଖାଇଦେବେ ଦି ଚାରିଟା।
ତାପରେ ସୁଜି ପିଠା ଟା ସୁଜି କାକରାଟା କଣ କହିଲେ ମନ ଯୋଉ ଗରମ ଗରମ ଯଦି ଖାଇବ ଥି ଦି ଚାରିଟା ଖାଇଦେବ ସରିଲା ଥଣ୍ଡା ହେଲେ କଣ କହିଲେ ଟିକେ ମନ ହବନି।
ହଁ। ଅ ହ। ସେ ତ ବୋହି ବୋହି ଖାଇଦେବେ ଆଉ ମନ କରିକି ଖାଇବେ।
ହୁଁ
ଏୟା ଆଉ। ହଉ ହଉ ତାହେଲେ ମୁଁ ରଖୁଛି।
ହଁ।
କାମ କାମ ଟିକେ ଅଛି।
ହଁ।
ହଁ।